ହ୍ୟାଲୋ
ହଁ। ଏଇ ଶୁଣୁନୁ ଯୋଉ କୋବିରେ ଚିଙ୍ଗୁଡି ଶୁଖୁଆ ପକେଇଲେ ଭଲ ଲାଗିବ ନା ମାଛ ମୁଣ୍ଡ।
ପତ୍ର କୋବିରେ ନା ଫୁଲ କୋବିରେ?
ପତ୍ରକୋବି ଲୋ ଫୁଲକୋବି କୁଆଡେ ମିଳିବ ଏବେ ପୋକ ଖାଲି।
ମୁଁ ତ ଫୁଲକୋବି ପୁଣି କରିଚି କି ନାଇଁ ଆଜି
କଣ କଇଲୁ?
ମିଳୁଛି।
ହୁଁ ମିଳୁଚି ଆଁ। ଏବେ କାଙ୍କଡ ଆସିଲାଣି ମତେ କାଙ୍କଡ ଖାଇଆକୁ ଇଚ୍ଛା ହେଉଚି।
ମତେ କାଙ୍କଡ଼ ବିଲକୁଲୁ ବି ଭଲ ଲାଗେନି।
ମୋ ଫେବ୍ରାଇଟ।
ମୋର ତ ବହୁତ୍ ସାରା ପରିବା ଅଛି ଯୋଉଟା କି ଖାଉନି।
ମତେ କୁନ୍ଦୁରି ପସନ୍ଦ ନୁହଁ।
ହୁଁ ହୁଁ। ତତେ ଖାଇବା ଜିନିଷରେ କଣ କଣ ପସନ୍ଦ?
ଦେଖେ ଆ ଆମିଷ ତ ଖାଉଥିଲି ଛାଡ଼ିଦେଲି ହେଲା। ଏବେ ଭେଜ୍ ରେ ପନିର୍ ତ ଖାଏନି ତୁ ଜାଣିଚୁ। କ୍ଷୀର ତ ନୁହଁ ଏତେ। ଏ କ୍ଷୀର ଇଆଡେ ଟିକେ ପିଉଥିଲି ଏବେ ବିଲକୁଲ୍ ନାହିଁ। ଆଉ ଖାଇବାରେ ଚଟପଟା ମାନେ ଯେମିତି କିି ଗୁପ୍ ଚୁପ୍, ଚାଟ୍, ମୋମୋ। ରୋଲ୍, ଚଉମିିନ୍ ଏଗୁଡା ପସନ୍ଦ ନୁହଁ ଚାଇନିଜ୍ ଆଇଟମ୍। ପଖାଳ, ବାଇଗଣ, ଟମାଟ ପୋଡା ଏଗୁଡା ପସନ୍ଦ। ତୋର?
ମତେ ପଖାଳ କୁ ଛାଡିକି ବାକି ସବୁ ପସନ୍। ପନିପରିବାର ରେ କିଛିଟା ପସନ୍ ନୁହଁ। ପନିର ପସନ୍ଦ ନୁହଁ।
ହୁଁ ହୁଁ ପନର
ପନିର ମୁଁ ଖାଏନି ମ କ୍ଷୀର ଜିନିଷ ବିଲକୁଲ ବି ଖାଏନି। ହଁ ଛତୁ ଫେବରାଇଟ ଛତୁ ମୋର ବହୁତ ପସନ୍ଦ। ଯୋଉ ପାଳ ଛତୁ ଏବେ ସେ ଯୋଉ ପଟ ବାଲା ଛତୁ ମିଳୁଛି ସେଟା ତ ଟିକେ ବି ପସନ୍ଦ ଲାଗେନି।
ହଁ ମୋର ବି ପାଳ ଛତୁ ପସନ୍ଦ।
ହୁଁ ଆମ ମାନେ କେବେଠୁ ଦେଖାହଇନି ନା
କଣ କହିଲୁ? ସିରିଏସଲି ମାନେ
ଖାଇ
ଗଲା ବେଳକୁ ମୁ ହଁ ବା ତୁ ଗଲା ବେଳକୁ ମୁଁରୁହୁନି ମୁ ଗଲା ବେଳକୁ ତୁରୁନୁ। ଗୋଟେ ମାନେ ପ୍ଲାନିଂ କରିକି ଯିବଲେ।
ସେଇ ବିରିୟାନୀରେ ଟିକେ ଖାଲି ରିଫ୍ରେଶ ମେମୋରି।
ଏଇ ସବୁ ଜିନିଷ ତ ଆଉ ଫେରିକି ଆସିବ କି ଆମେ ଯୋଉଟାକୁ ମାନେ ଅତିବାହିତ କରିଥିଲେ। ମୋ ବାହାଘର ପରେ ତ ଏତେ ଆଉ ଦେଖା ବି ହେଇନି।
ନା ମୁଁ କେବଳ ଯାଇଥିଲି ତମ ଘରକୁ ଥରେ ସେତିକି। ବିଲକୁଲ ନାଇ ତମ ଘରକୁ ମୁଁ ଯାଇଥିଲି କୋଟ କୋର୍ଟ ପାଖାପାଖି ଯୋଉ
ମୋ ହଁ କଲେଜ ଟାଇ ଯ ପ୍ରୋଜେକ୍ଟ ପାଇଁ
ହୁଁ ହୁଁଁ। ହଁ ସେ ଯୋଉ ତାଙ୍କ ଦୋକାନରେ ଦେଖା ହେଇଥିଲେ ଯୋଉ ଦୋକାନ ରେ
ହଁ ବାାଇ କାମ ମୋ ପ୍ରୋଜେକ୍ଟ ଥିଲା କଲେଜରେ
ଜାଣିନି। ଯଦି ବିି ଦେଖାହବ ତାକୁ ଡାକିବନି। ହୁଁ।
ସିଏ ଟ୍ରାଏ କରୁଛନ୍ତି। ସବୁ ଜିନିଷ ଭଗବାନଙ୍କ ଉପରେ ରହିଲା ନାଇଁ। ହେଲେ ସେ କହିବନି କି।
ମୁଁ। ହଁ।
ପ୍ରତି ସିନା କହିବନି ମତେ ତ କହିବ।
ମୋ ସହିତ ତ ଆଉ ଏଇ ଜନ୍ମରେ ତାର ପଡିବନି। କଟିଲ ସବୁଦିନ।
କେବେ ବି ନୁହଁ। ସେଥିରେ ତାର ବି ଭୁଲ ଅଛି ତୋର ବି ଭୁଲ ଅଛି ସିଏ ବି କହିଲା।
ତ ମୁଁ ସରି ମୁଁ ବି ତାକୁ ଭୁଲ ମାଗି ଦେଇଛି। ହଁ ମୁଁ ଭୁଲ ମାଗି ଦେଇଛି। ଆଉ ମୁଁ ଯୋଉଠି ଭୁଲ ଥିବ ଥରେ ହିଁ ମୁଣ୍ଡ ନୁଆଁବି ଏଇଟା ତୁ ବି ଜାଣିଛୁ। ବୁଲ ଥିଲା ବୋଲି ମୁଣ୍ଡ ନୁଆଇଁଲେ ନହେଲେ ମୁଣ୍ଡ ନୁଆଇ ନଥାନ୍ତି ବି। ତାପରେ ସେ ଇଗୋ ଦେଖେଇକି କଥାବାର୍ତ୍ତା କଲା।
ସେ କଥା ଟା କୁ ଭନେଇ ଭୋଜନ କରି ପାରିଲାନି ସି ଯଦି ସେଇଟା ସଝ ପାରିଥାନ୍ତା ହଁ ମୋ ସାଙ୍ଗ ତ କହିଦେଲା ସେ ଟାଇ ରେ ହଁ ସେ ଚିନ୍ତାରେ ଥିଲା କି କଣ କହିଥିଲା ତ ମୁଁ ତାକୁ କ୍ଷମା କରିଦେବି। ସେ ସେ କଥା ଟାକୁ ଧରିଦେଲା ତାପରେ ମୁଁ ଯେତିକି ଜାଣିଛି ସାଗର ଭାଇଙ୍କ ପାଇଁ ବି ତାର କିଛିଟା ଗର୍ବ ବଢି ଯାଇଛି।
ହଁ ତାର ହେଇଗଲାଣି କିନ୍ତୁ। ତାର ଆଗରୁ ବି ଥିଲା ସିଏ ତୁ ନୋଟିସ କରିନଥିବୁ ମେ ବି। ମାନେ ତୁ କେବେ ଜାଣିବାକୁ ଟ୍ରାଏ କରୁନୁ। ମୁଁ ଦେଖିଚି ତାର କଥାବାର୍ତ୍ତା ଚାଲିଚଳନ ତାର ରହୁଚି
କାଇଁ ନା ସିଏ ସିଏ ଯେମିତି ସେ ଯେମିତି ଖର୍ଚ୍ଚ କରୁଥିଲା ମୁଁ ବି ସେମିତି ଖର୍ଚ୍ଚ କରୁଥିଲି, ତ ତାର ମୋର ଯୋଣା କଥା ଅଛି କୁହାକୁହି ନାଇଁ।
ହଁ।
ସେଟା ତାକୁ ବି ପସନ୍ଦ ଥିଲା ମୋତେ ବି ପସନ୍ଦ ଥିଲା ତ ଦିଜଣ ଯାକ ଖର୍ଚ୍ଚ କରିବାରେ ମାନେ ଯାହା ବି ଖର୍ଚ୍ଚ କରିବୁ ସିଏ ଯଦି ଫିପଟି ପରସେଣ୍ଟ କଲା ମୁଁ ବି ଫିପଟି ପରସେଣ୍ଟ ଯଦି ସେ ନ ଦେଇ ପାରିଲା ତ ମୁଁ ଦେଇଦିଏ। ଯଦି ମୁଁ ନ ଦେଇପାରିଲି ସେ ଦେଇଦିଏ। ଦି ଜଣଙ୍କ ଭିତରେ ଫରକ୍ ପଡୁନଥିଲା।
ହୁଁ ହୁଁ ହୁଁ।
ମତେ ଯେମିତି ଲାଗେ ସେ ତାର ମ୍ୟାରେଜ୍ ପରେ ସେ ଟିକେ ଚେଞ୍ଜ ହେଇଯାଇଚି, ମାନେ ବଦଳିଗଲା ଟାଇପର
ସାଗର ଏବେ କଣ କରୁଚନ୍ତି ସେ କଂଗ୍ରେସରେ ଅଛନ୍ତି ଟି? ଏ ଯୋଉ ସେ ସାଗର ଏବେ କଣ କରୁଚନ୍ତି ସେଇ ରିଅଲ ରିଅଲିଷ୍ଟେଟ କାମ କରୁଚନ୍ତି ବିଲ୍ଡିଂ କାମ?
ସିଏ ତ ଲାଇନ୍ ବୋଲି ତ କହୁଥିଲା ହଁ କହୁଥିଲା।
ହୁଁ ଆଉ
ତାପରେ ତ ଆମର କେଉଁଟା ଅଫିସ୍ ସରି ସରି ସରି ଯୋଉ ନାଇଁ ଆଉ ଜାମ୍ବୋ ଯାଉନି ଏବେ ଯାଉଚି ଅଲଗା ଲୋକ।
କୋଉଠି ଯାଉଚି ଅଦାଲତ
ଅଦାଲତ ଯାଉଚି ଆମର
ହଁ ବୁଝିଲି ବୁଝିଲି ହଁ ହଁ ହଁ।
ହଁ କୋଉ ଗୋଟେ ଅଫିସ ଅଫିସ ଯାଉଚି ବୋଲି ମୁଁ ସେଦିନ ପଚାରିଲି ଆଉ ସାଗର ଭାଇ କଣ କରୁଚନ୍ତି? ନା ଅଫିସ ଯାଇଚନ୍ତି ହଁ ହେଇଥିବ ତାଙ୍କର କୋଉ ଅଫିସ ରେ କଣ କାମ କରୁଚନ୍ତି? କଣ ନାଇଁ ମତେ କାହିଁକି ଏତେ ଡିଟେଲସରେ ପଚାରାଉଚି।
କଣ ଭାବିବ?
ହଁ କଣ ଭାବିବ ନୁହଁ ତାପରେ ସିଏ ସେଇଠି ମୋତେ ଉଁ ଯଦି କହିଦବ? ହଁ ତମେ ବଡ ଲୋକ କିଏ ସିଏ ମତେ ଟିକେ କହିଦେଲ?
ହଁ ଆଉ ତାର ଟିକେ ତାନା ମାରିବାର ଅଭ୍ୟାସଟା ଅଛି ନା।
ଅନ୍ୟର କାହାର ପ୍ରକୃତି ତ ଚେଞ୍ଜ। ହଁ ଅନ୍ୟ କାହାର ପ୍ରକୃତି ତ ଚେଞ୍ଜ କରିପାରିବିନି। ଯଦି ପାରିବେ ନିଜକୁ ଚେଞ୍ଜ କରିଦେବେ ନହେଲେ ସେ ମ୍ୟାଟର ଠାରୁ ଦୂରେଇକି ରହିବ।
ଦେଖେ ଏଥରକ ଗଲେ ଆମେ ଆ ହାଟକୁ ଯିବା। ମାର୍କେଟ ବିଲ୍ଡିଙ୍ଗ। ଧୁମ୍ ଗୁପଚୁପ୍ ଖାଇବା ଧୁମ୍ ଗୁପଚୁପ୍ କମ୍ପିଟିସନ କରିବା। ପଚାଶ ଷାଠିଏ ଟଙ୍କାର ଖାଇବା ଗୁପଚୁପ୍। ନା ତୁ ଖାଇପାରିବୁନି ଏତେ? ଖାଇ ଦୋବୁଟି ଏତେ?
ଖାଇଦବୁଟି ଗୁପଚୁପ୍। ଖାଇପାରିବୁନି?
ପାଞ୍ଚ ଛଅଟା ହେଲା ବେଳକୁ ବହୁତ ହେଇଯାଉଚି ମାନେ ପାଟିରୁ ଉପରଟା ଖଣ୍ଡିଆ ହେଇଯାଉଚି ଖାଲି। ପାଟିରୁ ଉପଟା ଖଣ୍ଡିଆ ହେଇ ଯାଉଚି। ଖାଇ ଦଉଛି ଲୋଭରେ ବାକି ଉପର ଟା ଖଡିଆ ହେଇଯାଉଚି ବୋଲି ଖାଇପାରୁ
ମୁଁ ମିନିମମ୍ ତ ଦଶ କୋଡିଏ ଟା ଆରାମସେ ଖାଇଦେବି ଅତି କମ ରେ।
ମୋଠୁ ପାଞ୍ଚଟା କି ଛଅଟା ହେଇ ସାରିଲ ପରେ ସିଏ ଦୋକାନିକି ପଚାରିବେ ଭାଇ ହେଇଗଲା। ହେଲା ନା ଆଉ ଅଛି। ହେଲା ଆ ମୁଁ ଖାଇପାରୁନି ମୁଁ କଣ କରିବି।
ଛାଡେ ଛାଡେ ମତେ ଗୁ ଚୁପ ରେ ଖାଇଲା ଭଳିଆ ଗୋଟେ ଟକ୍କର ଦରକାର। ଆଉ ଖଟାପାଣି ତ ମୋ ସହିତ କେହି ପିଇ ପାରିବେନି ଏଇଟା ମୁଁ ଚାଲେଞ୍ଜ ଦେଇକି କହୁଛି ହୁଁ ମୁଁ ବି ତେ
ତମ ଘରକୁ ଆସିଲେ
ହୁଁ।
ତୁ ତମ ଘରକୁ ଆସିଲେ ତୁ ଆମ ଘରକୁ ଆସି କାରଣ ମୁଁ ଜାଣି ଜାଣିଛିି ମୁଁ କୁଆଡେ ଯାଇପାରିବିନି ଭାଇଙ୍କ ପାଇଁ।
ହଁ ହଁ ହଁ ଯାଇ ଯାଇପାରିବି ମୁଁ ତତେ ବିଜେବି କଲେଜ ପାଖକୁ ଯାଇକି ଫୋନ କରିବି ଏ ଏ ସରି। ମ ମହାବିଦ୍ୟାଳୟ ବିଜେପି ମହାବିଦ୍ୟାଳୟ ପାଖକୁ ଯାଇକି କଲ କରିବି।
ଶୋମୁ କରିଥାନ୍ତୁ ଆମ ଘରକୁ ଆସିବୁ ହେଲା ସେଇଠି ଆମେ ଗୋଟେ ବିରିୟାନୀ ପାଟି ମାନେ ଘରେ ବନେଇବା ବିରିଆନୀ ଆ ସେଇଥିପାଇଁ ତୁ ରହିିଥିଲୁ ଆମ ଘରେ। ଢେର ସାରା ବନେଇବା।
ହଁ ଠିକ ଅଛି ଡନ ଛତୁ
ଛତୁ ହଉଚି ସେ ପନିପରିବା ବାଲାଟା ସେଟା ବି ହେଲା
ହଁ ହଁ।
ବାକି ଖାଇ ଖାଇ ରାଇତା ଆଉ ଆମ ମାନଙ୍କର ଚିକେନ୍ ଆଉ।
ଓକେ ଡନ।
ସେ ଟାଇମ ରେ ଯଦି ଶୀପା ବି ହେଇଥାଏ ଶିପା ଆସି ହଁ ଯଦି ସିପା ସେଇ ଟାଇମରେ ଆସିଥିବ ତ ଆହୁରି ବଢିଆ ଲାଗି
ତ ସେ ଇଏରେ ଆସିବ କୋଉଥିଲା ଦୁର୍ଗା ପୂଜା ବେଳକୁ। ମୁଁ ବି ସେତେବେଳକୁ ଯିବି।
ମୁଁବି ହବ ଯଦି ଯିବି ହଁ ମୁଁ ବି ସେ ଟାଇମ୍ ରେ ହିଁ ଯିବି। ଖାଇବୁ କେତବେଳେତୁ।
ଖାଇବି ସାଢେ ଗୋଟେ ତୁ?
ଏ ନନା ଆସିଲେଣି ତାଙ୍କୁ ଖାଇବାକୁ ଦେବି।
ହୁଁ।
ଖାଇବି ଖାଇକୀ ବାସନ କୁସନ ମାଜିକି ଥୋଇବା କଥା ଆଉ। ହଉ ରଖୁଚି ହେଲା।
ହଁ ହଁ ମୁଁ ବି ଯାଉଚିସ୍ ଟାଟା।